ଓ
ହ୍ୟାଲୋ ଶୁଭୁନି, ଏ ଏବେ ଖାଇକି ଆଉଥରେ ଉଠିଲି। ସାଙ୍ଗେ ସାଙ୍ଗେ ଉଠିଲି। ଖାଇକି ଆଉ ଥରେ।
ମୁଁ ତ ଶୋଇପଡ଼ିଥିଲି।
ହଁ, ମୁଁ ବି ଶୋଇଛି ଆଜି, ଦିପହର ସାରା।
ହୁଁ।
କଣ ରୋଷେଇ ବନେଇଥିଲ ଆଜି? ନାଇଁ ଉଠି ପଡିଲେଣିମ, ଉଠିକି ଧୁଆ ଧୁଇ ହେଇକି ବସିଚି।
ଓହୋ। ପୁଣି ଏଥର ରାତିରେ ରୋଷେଇ ନା କଣ?
ହଁ, ଆଉ ଟିକେ ପରେ ଷ୍ଟାର୍ଟ ହବ। ଗାଧୋଇ ସାରିକି, ସନ୍ଧ୍ୟା ଦେଇ ସାରିକି, ତାପରେ ରାତି ପାଇଁ ରୋଷେଇ ହବ ଆଉ।
ସନ୍ଧ୍ୟା ତମେ ନା? ତମ ଯା ଦଉଛନ୍ତି?
ମୁଁ, ମ।
ଅ, ହ, ଯେତେବେଳେ ଯିଏ ଦେଇପାରୁଥିବେ ନା କଣ?
ହୁଁ
ଅହ, ଆଜି ତ ସାଧା ରୋଷେଇ କରିଥିବ ନା କଣ?
ହୁଁ, ପୋଟଳ ଆଳୁ ତରକାରୀ ହେଇଥିଲା, ଆଉ କରିଡା ଯୋଉ ନୁହଁ
ହଁ, ହଁ।
ପିଠୋଉ ହେଇଥିଲା, ବେସର ବି ସେଗୁଡ଼ା ହେଇଥିଲା।
କରିିଡା ଏବେ ମିଳୁଚି କି?
ହଁ, ଭାଇ ଆଣିଥିଲେ ମାର୍କେଟରୁ।
ହଁ, ଏବେ ମିଳୁଛି ତାହେଲେ ନାଇଁ? କରିଡା ଭଜାଟା ହିଁ ଭଲ।
ପିଠଉ ଦେଇ ଭଜା ହେଇଥିଲା।
ହୁଁ, ବଢ଼ିଆ ଲାଗିବ। ଆଉ ତା କାଞ୍ଜି କିଞ୍ଜି କରୁଛନ୍ତି ନୁହଁ? ପୂଜା ପୂଜା।
ହୁଁ, କାଞ୍ଜି ମୁଁ ଜାଣିନି।
ମତେ ବି କାଞ୍ଜି ଆସେନି। ହୁଁ, ମତେ କାଞ୍ଜି ଶାଶୁ କରନ୍ତି, ମତେ ଏରା ଆସିବନି।
ହୁଁ, ନାଇଁ ପରିବା କାଞ୍ଜି କରନ୍ତିନି। ଅମ୍ବୃତଭଣ୍ଡା, ବାଇଗଣ, ସବୁ ପକେଇକି ସାରୁ ହରିକା
ହୁଁ, ସବୁ ଏମିତି କରନ୍ତି ତୋରାଣୀରେ।
ତୋରାଣି କାଞ୍ଜି, ଆମ ଯାଆ କରନ୍ତି ଭଲ।
ମୋତେ ଆସୁନି କାହିଁ। ମୋତେ ବି। ଉଁ ଉଁ, ମୋ ଶାଶୁ ଭଲ କରିବେ। ସିଏ ଏଇଠୁ ଫୁଟେଇବେ, ସିଆଡେ ଗାଁ ଯାକ ଖାଲି ବାସ୍ନା ହବ।
ହୁଁ।
ନା ହଉ। ସେ କାଞ୍ଜିକୁତ ସବୁ ଭଲ ସେ କରିବେ।
ହୁଁ।
ମତେ କହିବେ ଇଏ ଖାଇବନି କି କରିବନି। । ତ।
ଆଜି ସବୁ ଆସିଲାଣି।
ସିଏ ହଁ ଆସିଲାଣି। କଲେଜ ଯାଇଥିଲା ତ, ପଳେଇ ଆସିଲାଣି।
ହୁଁ।
କଲେଜ ଖୋଲିଗଲା?
ତାଙ୍କ କଲେଜ ଖୋଲିଗଲା। ଆମ ଝିଅ ବି ଆଜିଠୁ ଯାଇଚି।
ହୁଁ। ହଁ ତମ ଝିଅବୋଧେ ଆମ ଝିଅସାଙ୍ଗର।
ହୁଁ ପ୍ଲସ ଥ୍ରୀ ସେକେଣ୍ଡିୟରକି?
ଓହୋ ପ୍ଲସ ଥ୍ରୀ।
ସେକେଣ୍ଡିୟର।
ଆର ଆର ଆର ଥାର୍ଡ ଇୟର।
ଗୋଟେ ବର୍ଷ ଏପଟ ସେପଟ।
ଉୁଁ ହୁଁ।
ଉୁଁ ହୁଁ।
ଆଉ କଣ?
ଆଉ କଣ ନୂଆ ପିଠାପଣା ଜାଣିଛ କୁହ?
ନୂଆ ପିଠାପଣା କଣ ଗୋଟେ? କରୁ ସନ୍ଧ୍ୟାହରି ତାଳପିଠା ଜାଣିଛ?
ନାଁ ମୁଁ ସେ ଖାଇନି କେବେ।
ମତେବି ଏରା ଖାଇବାକୁ ଭଲନାହିଁକି କରୁଛନ୍ତି ତାଳ ଇଟିଲି।
ହୁଁ ଉୁଁ।
ତାଳ ତିନିଟାକୁ ଇଏ କରିକି ତା ତାଳ ମୋ ଅପାଶାଶୁହର ଏରା କରନ୍ତି।
ହୁଁ ଉୁଁ।
ମତେ କିନ୍ତୁ ଆସେନି ହେରା ମତେ ଖାଇବାକୁ ମୋତେ ଭଲଲେଗେ। ସାବିତ୍ରୀକି ତମ ବାବୁ କୋଉଠି ଥିଲେ? ହେ ବହୁତ କଷ୍ଟ ସାବିତ୍ରୀ ତମ ବାବୁ କୋଉଠି ଥିଲେ କୋଉଠି? ଓ ହୁଁ ଡାକିଲନି।
ଏକା ଏକା ସାବିତ୍ରୀ କରିଦଉଛି।
ଓହୋ ହଁ ଦୁଇବର୍ଷ ହେଲା। ନୂଆକିନା ଆଉ ଯା କଣ କରିବ? ହେଁ ଦି ବର୍ଷରେ ଫାଷ୍ଟ ବର୍ଷବି ଆସିନଥିଲେ।
ନାଁ ଫାଷ୍ଟ ବର୍ଷ ଆସିଥିଲେଯେ ଯୋଉ। ମନେଅଛି ଯୋଉ ପେହେଲଗାଁଓ ଯୋଉ ଯୁଦ୍ଧ ହଉଥିଲା। ଦି ଜଣଙ୍କ ସ୍ୱାମୀଙ୍କୁ ମାରିଦେଇ ନଥିଲେ।
ହଁ ହଁ ହଁ।
ଆସିଥିଲେ ପୁଣି ସେଯୁଦ୍ଧକୁ ଯିବାକୁ ଫୋନ ଆସିଲା ପଳେଇଲେ ତାବାସିଦିନ ଆସି ଥିଲେ ତା ବାସିଦିନ ପଳେଇଲେ ସାବିତ୍ରୀ ତିନି ଚାରିଦିନ ଥିଲା।
ହଁ ହଁ ହଁ ମୁଁ ଜାଣିଛିବା।
ସାବିତ୍ରୀ ପାଇଁ ଛୁଟି ଆସିଥିଲେ ମାନେ ସାବିତ୍ରୀପାଇଁ ସେ ଛୁଟି ଆଣିକିହିଁ ଆସିଥିଲେ।
ହୁଁ ଉୁଁ।
ତାପରେ ଫୋନ ଆସିଲା ଯେମତି ତା ବାସିଦିନ ପଳେଇଲେ ତାପରେ ସାବିତ୍ରୀ ସରିଲାପରେ ଯାଇକି ଆସିଲେ।
ଅ ହ ହଁ ହୁଁ ଆଉ କଣ କରିବ? ଡିଉଟି ଆଗ।
ହୁଁ ଉୁଁ।
ତମେ ଜାଗର ଉପାସ କରନା?
ନାଁ।
ମୁଁବି କରେନି।
ସେ ଆଗରୁ କରନ୍ତି ମୁଁ କରେନି।
କରନ୍ତି।
ହଁ ସେ କରନ୍ତି କହୁଛନ୍ତି ତ ମୁଁ ଦେଖିନି।
ହଁ ହଉ ସେତ ଇଆଡ଼େ ଆଉ କଣ ଦେଖିବ। ଜାଗ ଏବେ ତ ଡ୍ୟଉଟି ରୁ ଆଇଲ ଆଉ କେତେବେଳେ କରିବ ନା କଣ?
ହୁଁ।
ଟାଇମ୍ ତାଙ୍କୁ କେତେବେଳେ ମିଳିବ ଯେ?
ଶ୍ରାବଣ ମାସରେ ତ ଏଇଠି ପର୍ବପର୍ବାଣି ଷ୍ଟାର୍ଟ ହେଇଗଲା ବୋଲବମ ଠୁ ଆଉ।
ହୁଁ, ହୁଁ। ତମ ଗାଁରେ ଜନ୍ମାଷ୍ଟମୀ କର କଣ ଅଛି?
ଜନ୍ମାଷ୍ଟମୀ ଅଛି ହଁ କେତେ ଜଣ କରୁଛନ୍ତି।
ହୁଁ।
ଏ ଯଉ ଝିଅ ଗୁଡ଼ା ଏବେ ହଁ ନାଚ ଆକା ହଉଛି ରାଧାକୃଷ୍ଣ ନୂଆ ବେଶ ହେଇକି ହୁଁ।
ଆମ ଗାଁ ଆଡ଼େ ବି ଏମିତି ଏଇ ନାଚ ହୁଏ ଜନ୍ମାଷ୍ଟମୀ।
ଏଇ ଗାଁ ରେ ସବୁ ହଉଛି ରଥଯାତ୍ରା କଡ଼ରେ ରଥଯାତ୍ରା ହଉଛି।
ରଥଯାତ୍ରା ହେଲା ତମେ ଏଇ ରଥଯାତ୍ରାକୁ ଦେଖିଯିବ ନା ପୁରୀ?
ପୁରୀ ନାଇଁ ମୋ ରଥଯାତ୍ରାକୁ ଯିବିନି।
ହଁ, ହଁ।
ସେ ଆସିଲେ ଯିବି ଆଉ।
ଆଜି ଦିନଟା କଣ ଭଲ ଆଜି ଦିନରେ କିଇନ୍ତି ଭଲରେ କଟିଗଲା?
ହଁ ଆଜି ଦିନ ଟା ଭଲରେ ଭଲରେ କଟିଗଲା।
ଲଡ଼ୁ ବାବା ଯାଇଥିଲ?
ହଁ।
ଉଡ଼ ଗାଁ।
ହଁ ଯଉ ବୈଷ୍ଣଦେବୀ ଯାଇଥିଲି ବୁଲିବାକୁ ବାଟରେ ଲଡ଼ୁ ବାବା ଥିଲା ଯେ ବାହାରେ ଓଲ୍ଲେଇଲୁ ବୁଲାବୁଲି କରିକି ହିଆଡ଼େ ପଡ଼ିଲୁ ଭିତରକୁ ଗଲୁନି ବାହାଘର ବର୍ଷ ହେଇନଥିଲା ଯେ ଶିବ ମନ୍ଦିର ଦର୍ଶନ କରନ୍ତିନି।
ଅ ବର୍ଷେ ହେଇ ନଥିଲା।
ବାହାଘର ବର୍ଷେ ହେଇନଥିଲା ଯେ ବୈଷ୍ଣଦେବୀ ପଳେଇଲୁ ସେଠି ଓହ୍ଲେଇ ଖାଲି ବୁଲିକି ଏ ପୋଖରୀଟି ପାଲେଇଲୁ।
ଓଁହ ସେଇ ପାଖାପାଖି ପଳେଇ ଆସିଲ ହୁଁ ହୁଁ ହୁଁ। ଏଇଥର ଯୁଆଡ଼େ ବୁଲି ପାରିବ।
ହଁ।
ବାହାଘର ପରେ ଦି ବର୍ଷ ହେଇଗଲା ପରା?
ବର୍ଷେ ସାତ ମାସ ଅଠ ମାସ ହେଲା।
ଦେଢ଼ ବର୍ଷ ହେବ।
ହୁଁ।
ରଥଯାତ୍ରା କୁ ଏକୁଟିଆ କିନ୍ତି ଯିବ ନାଇଁ କି।
ନାଈ ମ।
ତାପରେ ରଥଯାତ୍ରା ପ୍ରବଳ ବି ଭିଡ଼।
ହୁଁ। ଏଇ ଗାଁଟାରେ ସବୁ ପର୍ବ ହଉଚି ରଥଯାତ୍ରା ହଉଚି ଦଶହରା ହଉଚି।
ସବୁ ହଉଚି ନା?
ସବୁ ସବୁ ରାମନବମୀ ହଉଚି।
ହଁ ହଁ ଆମ ଗାଁରେ ବି ତମ ଗାଁ ଜାଣିନି କଣ ତମ ଗାଁ ନା?
ମଧ୍ୟଖଣ୍ଡ।
ଅ ମଧ୍ୟଖଣନ ତାହେଲେ ମୋ ନଣନ୍ଦ ଯୋଉ ଯାଇସନ୍ତି ତ ସେ ପାଖରେ ଆଉ କଣ।
ହୁଁ।
କଙ୍କାଳ ସାଇ ମଧ୍ୟ ଖଣ୍ଡରେ ଜାଣିନ?
ନାଇଁ କଙ୍କାଳ ସାଇ ମୁଁ ଜାଣିବିନି।
ତାହେଲେ କୋଉ ମଧ୍ୟଖଣ୍ଡରେ ଜାଣିବ?
କଙ୍କଳ ସାଇ ତାଙ୍କର ଦଶପଲ୍ଲା ମଧ୍ୟଖଣ୍ଡଟି?
ହଁ ହଁ।
ଆଉ ତାହଲେ ଏଇଠି କୋଉିଠି ହେଇଥିବ ହେଇ ଗାଁ ଟା ମୁଁ ଜାଣିବିନି।
ତମର ସେଇ ଦଶପଲ୍ଲା ମଧ୍ୟ ଖଣ୍ଡ ନାହଁ? ହଁ ତାହାଲେ ତମେ ଜାଣ୍ନ ସେଇ ପାଖରେ ବା। ଦୁଆର ଗାଁ ନା ନିଣ୍ଡାମୁହିଁ ଜାଣିଚନା?
ହଁ ସେଗୁଡା ସବୁ ଆମ ଶାଶୁ ଘରଠୁ ଦି କିଲୋମିଟର୍ ତିନି କିଲୋମିଟର୍
ଓହୋ ସେଇଠୁ ନାଇଁ କି?
ହୁଁ।
ମଧ୍ୟ ଖଣ୍ଡ ହ ମଧ୍ୟ ଖଣ୍ଡ କଙ୍କାଳସାହି ଏ ସବୁ ଆମ ମୁଁ ନଣନ୍ଦ ଯାଇଚି।
ହୁଁ।
ସେ ଗାଁ କଙ୍କାଳ ସାଇ ଯେ ସେ ଏଇଠି ରହୁଚନ୍ତି ଆଉ।
ଓହ।
ଆଉ ତାଙ୍କ ଝିଅ ଗୋଟେ ଦେଇସିନି ସେଇ ଗାଁ ରେ ସେ ଏଠି ରହିଛନି। ଆଏଇ ନଣନ୍ଦ ନଣଦବି ସବୁ ଏପଟେ ବାହାରେ
ହୁଁ।
ଆମ ଭଣଜା ହେଲେ ଏପଟେ ସେ ଗାଡି ଚଲଉଛନ୍ତିୁନ। ହୁଁ ଏପଟେ।
ଆଉ ସମସ୍ତଙ୍କ ଦେହ ଭଲ ଅଛି?
ହଁ। ସମସ୍ତେ ଭଲ ଅଛନି। ଆ ତ ଦି ବସ ଆଜି ଭାତ ଡାଲ୍ମା ଏଇ ଯେଉ ଟମାଟୋ ହେରିକା ସବୁ ସେକା ସେକି କର୍ଥିଲି ପାମ୍ପଡ ଯୋଟେ ଥିଲା ତାକୁ ଛାଣିଥିଲି। ଏମିତି ଆଉ ସେଟାରେ ଆଜି ଆସିଲେନି ଖାଇବାକୁ। କହିଲେ ଦୂର ବାଟ କଣ ଆସିବେନି।
ଓ ହଁ ହ।
ଆଉ ବହୁତ୍ ଦୂର ବାଟ କେତେ ଯିବା ଆସିବା କରିବେ। ଆଜି ବର୍ଷା ଟିକେ ଟିକେ ହେଇଥିଲା ସିଆଡେ।
ହଁ ବର୍ଷା ଇଆଡେ ହେଇନି ମ ଖରା ହଉଥିଲା।
ଏଇଡେ ଟିକେ ଟିକେ ବର୍ଷା ହେଲା ଏମିତି। ଲୁଗାପୁଟା ଭଲ୍ ସେ ଶୁଖିଲାନି ତାପରେ ଆଉ ଟିକେ ଖରା ହେବାରେ ଶୁଖିଗଲା।
ହଁ ସକାଳୁ ମେଘ ଫେଘ ହେଇଥିଲା
ହୁଁ ହୁଁ।
ସକାଳୁ ଉଠିଲା ବେଳକୁ
ହୁଁ। ଆଉ ରାକ୍ଷୀ ପୂର୍ଣ୍ଣିମାରେ ତମ ଗାଁକୁ ଯାଉନ?
ହୁଁ ଯିବି ନା।
ଯିବ।
ହୁଁ।
ତମେ ଦି ଭଉଣୀ ଗୋଟ ଭାଇ ନା କଣ?
ହୁଁ ଦି ଭଉଣୀ ଗୋଟେ ଭାଇ ଦାଦାଙ୍କର ପୁଅ ଅଛି ବଡା ବାପାଙ୍କର ଗୋଟେ ପୁଅ। ସାନବଡ଼ ବାପା ଙ୍କର ଗୋଟେ ପୁଅ।
ଆ ତମର ଗୋଟେ ଭାଇ।
ମୋର ଗୋଟେ
ଗୋଟେ ଭାଇନା।
ହଁ ଗୋଟେ ଭାଇ।
ସେ ବଡ ପୁରା।
ସେ ନାଇଁ ସାନ ଆମେ ସମସ୍ତଙ୍କଠୁ ମୋ ଭଉଣୀ ଠୁ ବି ସାନ।
ଆଉ ସେ ପାଠ ପଢ଼ୁଥିବେ ତ।
ହଁ ସେ ପଢୁଛି ଦଶମ ହେଲା।
ଦଶମ ହେଲା ଅ ହ ସେ ଛୋଟ ଜାଣିକି ଆଉ। ଆଉ ହଁ ତମ ଜା ଘରିକା।
ଦିଦି ଏଇଟି ବସିଛନ୍ତି ତାଙ୍କର ଏବେ ଯୋଉ ସେତାଙ୍କ ଟିକି ଝିଅକୁ ଖୁଆଇକି ତାକୁ ଲଗା ଲଗି କରିକି ଆସିଲୁ ଉପରକୁ ଆମେ ଆଉ।
ଆଉ ଛାତ ଛାତ ଉପରକୁ।
ହଁ ଛାତ ଉପରୁକୁ ପଳେଇ ଆସିଲୁ ଶାଶୁକୁ ଶାଶୁର ଝିଅକୁ ଖେଳଉଛନ୍ତି।
ମା।
ହୁଁ।
ତମେ ଉପର ଅଛ ତମେ ଯାହା କହିବନି କାହା ସାଙ୍ଗରେ କଥା ହଉଛି କଣ?
ନା ନା।
କିଛି ନାହିଁ ତ।
ସେ ଗୀତ ଶୁଛନ୍ତି ବସିକି ୟରକର୍ଡ ଦେଇକି।
ଓ ହୋ ଓହୋ ଭଲ ଯା ଟେ ମିଳିଚି। ନହେଲେ ଆଉ ଗୋଟେ ଗୋଟେ ଯା ପୁରା କାଣ୍ଡେଇ କଲେଇ ଭଳି।
ହଁ।
ଆଉ ସତରେ ବହୁତୁ ଚଳିବା ମାନେ ବା ତମ ବାପା ଯେମିତି ବାହାରେ ରହୁଛନ୍ତି ଚଳିବା ବହୁତୁ କଷ୍ଟ।
ସମସ୍ତେ ଭଲ ହ ଦିଦି ବି ଭଲ ଭାଇ ବି ଭଲ।
ହୁଁ। ସେଇୟା ନହେଲେ ଚଳି
ସେମାନେ ଭଲ ନ ହେଇଥିଲେ ସେମାନେ ଭଲ ନ ହେଇଥିଲେ ଏଠି ହେଇ ଚାରି ମାସ ହେଉ ଛଅ ମାସ ହେଉ ଦେଢ ବର୍ଷ ହେଲାଣି ରହିହେଇଥାନ୍ତା।
ନା ଚଳି ପାରିମିନି।
ଏ ଆମ ଗାଁ କୁ ଯାଉଚି ଏଠି ରହୁଛି ଏମିତି ହେଇକି ବି ଟାଇମ୍ ସମୟ କୁଆଡେ ଯାଉଚି। କିନ୍ତୁ ଯାହେଲେ ରହିହେଇନଥାନ୍ତା। ଦିନେ ତ ରହିହବନି ମାସେ ଛଅ ମାସେ କୁଆଡେ ଆଇଲା।
ହ ହ ହ। ରଖିବିନା ଆଉ କଣ କହିବ?
ହ ହଉ ଆଉ।
ହଁ।
ହୁଁ।